ହ୍ୟାଲୋ!
ହଁ, ପିଣ୍ଟୁ ଭାଇ କଣ କରୁଥିଲ?
ଆଉ ଏଇଟି ସୋଇଛି ଆଉ
ଆଚ୍ଛା! ଆଚ୍ଛା! ହ କହୁଥିଲ ଯେ ସେ ଯଉ ତାଙ୍କ ଗାଁରେ ଯୋଉ ବର୍ଷା ଦିଦିଙ୍କ ଘର ତାଙ୍କେ କଣ ରୋଷେଇ କରିକି ଦେଇ ଦଉନାହାନ୍ତି ଟିକେ କରି।
ସେଇଟା ତ ସେ ଯଦି ରୋଷେଇ କରିକି ଦିଅନ୍ତେ ଭଲେର କଣ ଅସୁବିଧା ହୁଅନ୍ତା କହୁନୁ ତା ଶାଶୁ ଟା ତ କାଣ୍ଡେଇଟା ଭାରି ଶୁଣ୍ଠା ଲୋକଗୁଡା। ପଇସା ଲକ୍ଷ ଲକ୍ଷ ଟଙ୍କା ଅଛି। ଆଙ୍କର ସବୁ ଜିନିଷ ଦଉଛନ୍ତି ଯେ ଦାଦା ଏବେ ପରିବା କରୁଛନ୍ତି। ପୋଟଳ କରୁଛନ୍ତି। ଭେଣ୍ଡି କଲରା ସବୁ ପସନ୍ଦ ସବୁ ଦିଆହଉଛି। ତମେ ଏଠି ରୋଷେଇ କରିକି ଦବନି।
ମାନେ ଭାବୁଥା ଯୋଉଠା ଯୋଉଟା ନିଜ ଝିଅ ହେବ ମାନେ ପଚାରୁନି ଭଲରେ ଆଉ କିଏ ପରଲୋକ ତଦାକୁ ଟିକେ ପସାର କହୁନ
ତୁ କିଛି ନବ କରୁନୁଁ ଝିଅ ଭଲ। କିନ୍ତୁ ଶାଶୁ ଯୋଉଠି ନ ଚାହିଁଛି ଯେ ଗୋଟେ ଝିଅ କଣ କରିବ କହୁନୁ। ବହୁତ କଷ୍ଟ ହେବ। ମାନେ ପଇସା ପତ୍ର ଅଛି। ଖାଉନାହାନ୍ତି ଚିକେନ ଫିକେନ ତାଙ୍କ ଜୀବନରେ ଆଣୁନାହାନ୍ତି ଘରକୁ। ଯେତେବେଳେ ତା ସ୍ଵାମୀ ଆସିବେ, ଚିକେନ ଅଣାହେବ। ମସଲା ତରକାରୀ ବହୁତ କମ ହୁଏ। କୁହନି କୁହନି ଯୋଉ କଂଜୂସୁରେ ଚଳୁଛନ୍ତି। କିଏ ଚଳୁନଥିବେ। ଏମିତିଆ ଲୋକ ସଂସାରରେ ଏମିତିଆ ମୁଁ ଦେଖିନଥିଲି। ହେଲେ ପିଲା ଭଲ ବୋଲି ଚଳିଯିବା କଥା। ଆଉ ତାପରେ ସ୍ଵାମୀ ଯଦି ପାଖରେ ଥିବ ଚଳିଯିବ। ସ୍ୱାମୀ ପାଖରେ ନଥିଲେ ତ ହଇରାଣ ଟା ହବ ନା। ବହୁତ କଷ୍ଟ ଏମିତି ବାହାଘର ପରେ ପରେ ତା ମା ମରିଗଲା।
ହଁ
ତାପରେ ସ୍ୱାମୀ ବାହାରେ। କଣ କରିବ ଗୋଟେ ଛୁଅ ପିଲାଟେ କହୁନ ତାର ବୟସ କେତେ? ଛୋଟ ବେଳୁ ବାହାରେ ପଢ଼ିଛି ନା ଆଉ ପ୍ଲସ ଥ୍ରୀ ସରି ନଥିଲା। ପ୍ଲସ ଟୁ ସରିକି ପ୍ଲସ ଟୁ ପ୍ଲସ ଥ୍ରୀ ଗୋଟେ ବର୍ଷ ନାଁ ଲେଖିଥିଲା ବାହା ହେଇଗଲା। ଆଉ ପ୍ଲସ ଥ୍ରୀ ବି କଣ୍ଟିନ୍ୟୁ କରିପାରିଲାନି।
ହଁ
ଏବେ କଣ ଗୋଟେ କୋର୍ସ କରଚି ଡି ସି ସି କୋର୍ସ କଣ କିରେ। ସେଇଡ଼ାକଲେ କଣ ହେବ?
କେଜାଣି ସେ କରୁଚି?
ହୁଁ ଭୂବନେଶ୍ୱରରେ। ଉତ୍କଳ ଇନଭରସିଟି ହଁ ଉତ୍କଳ ଇନଭରସିଟି ତ ଆଉ କଣ।
ବି ସି ସି।
ହଁ
ଆଚ୍ଛା! ତାହେଲେ ସେ ଏବେ ପ୍ଲସ୍ ଥ୍ରୀ ସାରିକି ବି ପ୍ରିପାଏୟର ହଉଛନ୍ତି।
ନା ନା ପ୍ଲସ ଥ୍ରୀ କରୁନି ପ୍ଲସ୍ ଥ୍ରୀ ବା ଡ୍ରପ୍ ଆଉଟ୍ କରିଦେଲା। ପ୍ଲସ ଥ୍ରୀ ଗୋଟେ ବର୍ଷ ବଢିଚି। ତାପରେ ଆଉ ନାଁ ଲେଖିଲାନେଇଁ ଆଁ ପିଲା ପିଲି ହେଲା ନା ସେ ଆଉ ଟାଇମ୍ ଦେଇ ପାଇଲାନି।
ହଁ ହଁ।
ଆ ଲିପା କଣ ପାଠ ପଢ଼ିବ ବଲି ଚଲେଇଚି ଆଉ ସିଏ ଏମତି ଯଦି ପାଠ ପଢ଼ିବା ଚକରରେ ଥାଆନ୍ତା
ହୁଁ।
ପାଠ ପଢ଼ିବାର ନାଇଁ ଆଉ ଘରେ ଗୋଟେ ସପୋର୍ଟ କଲେ ଚାଲିବ।
ସେଇଆ।
ସ୍ୱାମୀ ଯେତେ ସପୋର୍ଟ କଲେ ସ୍ୱାମୀ ତ ପାଖରେ ରହୁନି ଲାଭ କଣ?
ତାଙ୍କର ତାହାଲେ ନୂଆ ଗାଁ ରେ ଘର କରିବେ ବୋଧେ ଆଉ?
ହୁଁ ହୁଁ। ଏଇଟା ଡି ସିି ସିି ର ଫୁଲ୍ଲଫର୍ମ କଣ କହିଲୁ ଡିପ୍ଲମା କି? ଏଲି ଚିଲଡ୍ରେନ୍ କେୟାର ଏଜୁକେସନ ଏଇ ଛୋଟ ପିଲାଙ୍କର ପାଠ ପଢ଼ିବା ପାଇଁ କଣ ଗୋଟେ
ହଁ ଆଚ୍ଛା ଆଚ୍ଛା ହଁ ହଁ ହେଇଟା ହେଇଥିବ।
ଏଇ ଏବେ ଦି ବର୍ଷ ହେଲା ଶେଷ ଏ ବର୍ଷ ବୋଧେ।
ଏହେ କଣ କହିଲ ଏଇଟା ନହେଲେ ହେଇଥିବ ଶିଶୁ ବାଟୀକା କା ସସ୍ମିତା ନାନୀ ହରିକା ଯେମତି କରିଥିଲେ ତା ପାଇଁ ବୋଧ କଣ କରିଥିବେ କି କଣ?
ଏ ଶସ୍ମିତା ପାଇଗଲା?
ନାଇଁ ନାଇଁ ଶସ୍ମିତା ନାନୀ ହକା ପା ଏଇଠି ଡି ଶିଶୁ ବାଟିକାରେ ମାନେ ଯେହତୁ ସିଏ ଦି ବର୍ଷ ହେତା କରିବାକୁ ପଡ଼ିବ ନା କଣ କହୁଥିଲେ। ଲିପି ନାନି କହୁଥିଲା
ଥାଟି ସିକସି କରିବାକୁ ପଡ଼ି ବ ନା କି?
ହଁ ମତେ ଲାଗୁଚି ସେଇଭଳିଆ ତାହେଲେ ହେଇଥିବବୋଧେ କି କଣ କୋଡ଼ିଏ ହଜାରେ ମା ସବୁ ସାଲା ଠିକ୍‍ ଶିଶୁ ବାଟିକା ଏ ଏ ମାନେ ଏବେ ଆଡ଼ କଲା ନା ଗମେଣ୍ଟ ଶିଶୁ ବାଟିକା। ଆଉ ଶିଶୁ ବାଟିକା ତାପରେ ପ୍ରଥମ ତାପରେ ଏମିତି ଷ୍ଟାର୍ଟ ଦ୍ଵିତୀୟ ତୃତୀୟ ଚତୁର୍ଥ ଏମିତି?
ହୁଁ।
ସେଥିଲାଗି ସେ ଶିଟୁ ଶିଶୁ ବାଟିକା କରୁଚ କି କଣ କରିଥିବ କରିବା ପାଇଁ ବୋଧେ କଣ ହେଇଥିବ।
ଲାଗୁଚି ସେୟା।
ରଇଥ ଡି ସି ସି ମୁଁ ପଚାରିବି ଯଦି ହେମତି କମତି କି କରିଚନ୍ତି
ଇଏ ତ ପ୍ରାକ୍ଟିକାଲ ପାଇଁ ହେଇଥିଲା ଯେ ଭୁବନେଶ୍ୱର ଯାଇଥିଲା ଦେଇ। ତାପରେ ଏବେ କିନ୍ତୁ ଆସିଥିଲେ ଯେ ତାଙ୍କ ହଜବ୍ୟାଣ୍ଡ ନେଇଗଲେ ଆଉ ରହିବେ ହେଠି କେତେଦିନି ଆଉ।
ଭୁବନେଶ୍ୱରରେ।
ନାଁ ନାଁ ସେ ଦିଲ୍ଲୀରେ ଅଛନ୍ତି ନା।
କଣ କହିବି ଦିଲ୍ଲୀ ପଳେଇଚି?
ହୁଁ ଦିଲ୍ଲୀ ଏବେ ରଜକୁ ଗଲା। ଆଁ ଆଁ ଶୁଣେ ଆଗରୁ ଶହି ଶହି କା ରହିଥିଲା। ଗୋଟେ ମଣିଷ ସହିବ ବୋଲେ କେତେ ସହିବ? ତାର ଗୋଟେ ଲିମିଟି ଅଛି।
ଶଳା ଲିପାନୀ ଶାଶୁ ଘକାବି ବି ହେ ମାନେ ହେଇଭଳିଆ ବାକି ତାର ଶାଶୁ ମାନେ ଏତେ ଏତା ନାହିଁ ଆଉ। ମାନେ କ କୁହାକୁହି ହେତେ ହେବେ କଳି ଫଳି ଲାଗା ଲାଗି ନାହିଁ ଯେ କିନ୍ତ ତୁ ଗୋଟେ ଗୋଟେ କଥା କହୁଚି ଏମିତି ଆଉ ତାପରେ ତମ ତମ ଦିଦି ବି କହୁଥିଲେ କହିଲେ ମୋ ଶାଶୁ ଏମିତି
କିଏ ତାଙ୍କର କଣ ତାକୁ ମୁଣ୍ଡଦୋଷ ତ ମାନେ ତାଙ୍କ ପାଖରେ ଯଦି ଚଳିବୁ ତାଙ୍କ କେତବଳେ ମୁଡ଼ ଭଲ ଥିବ ବୋଲି ଭଲ। ମୁଡ଼ ଖରାପ ହଉଥିଲେ ସେ କାଟ ବାଛି ପରିବ ସେଠି ହେଟା ତାଙ୍କ ଉପରେ ଫିଫେଣ୍ଡ କର।
ହଁ ସେଇଆ ଦିଦି କହୁଥିଲେ କଣ କହିବି ଦେଖୁଚ ତାଙ୍କ କଥା।
ହେଲେ, ଘରଟା ଜଳିଯିବ ଆଉ ସ୍ୱାମୀ କଣ ଯେମିତି ଖରାପ ହେଇଥିବ, ଶାଶୁ ଶ୍ୱଶୁର ଖରାପ ହେଇଥିବ ଜଣେ ଝିଅ ଟି ଚଳିବ କେମିତି? ଏଇ ଏମିତି କଥା ଆଉ ଆଜି କାଲି ଡେଟରେ ଯଦି ଶାଶୁ ଶଶୁର ଭଲ ନ ପଇଲେ ସ୍ୱାମୀ ପାଖରେ ନ ରହିଲା, ଗୋଟେ ଝିଅ କଣ କରିବ? ହଇରାଣ ହବ ନା ଜୀବନ ସାରା କଣ ବିଜି ରହୁଛି।
ହଁ, ହେଇ ମାନେ କୁଅ ତାର କୁଅ ଟେନସନ ଏଇଆଡେ ସରସ୍ଵତୀ ଏଆଡେ ବିଇଡି, ଏଆଡ଼େ ଇଗ୍ନ ହୁଁ
ହୁଁ-
ଇ, ଚାରି ଆଡ଼, ମୁଁ କହିଲ ମରିଯିବ ଯେମିତି ଚାରିଆଡକୁ
ହୁଁ- ମୁଁ କହିଲି ଫ୍ରି ଅଛି, କହିଲେ ନାଇଁ ମୁଁ ଆଉ ଏବେ ଫ୍ରି ହେଇପାରିବିନି ଶିଶୁ ମନ୍ଦିର ଯାଉଚି, ତାପରେ ରୋଷେଇବାସ ଘରର, ପୁଣି ଟିଉସନ ପିଲା।
ସକାଳେ ଉପର ବେଳା, ମରିବା ତ ଦେହର ଆଉ କିଛି ନାହିଁ ଜ ଜିବନୀ ତାର ହଁ-ହଁ-ହଁ
ହାଡ, ଗୁଡ -ଦେଖା ଗଲାଣି।
ହଁ, ମୁଁ କଇଲି, ମୁଁ କିଲି ତୁ ଶଳା ଲୁଗା ପିନ୍ଧିନି, ତୁ ଡ୍ରେସ ପିନ୍ଧେ, ଲୁାଗା ପିନ୍ଧିଲେ ତ ଯାହା ଭଳିଆ ଦେଖା ଯାଉଚୁ
ହଁ ବା। ଘର କାମ ପୁଣି, ପରିଶ୍ରମ ପଡୁନି, ଏକା ଗୋଟେ ମଣିଷ କେତେ କରିବ।
ହୁଁ
ତାପରେ ରଜକୁ, ତା ଦିଅରହକା ସମସ୍ତେ ଆସିଥିବେ ପୁଣି ରଷେଇବାସ ସବୁ
ହଁ ଲିଫାନୀ ବି ବହୁତ ଭାଇ କଷ୍ଟ କରୁଚି, ପ୍ରବଳ ଭାଇ ଘାଣ୍ଟି ହେଇଯାଉଚି
କଷ୍ଟ କରୁଚି, ଚାକିରି ଟା ପାଇଗଲେ, ତା ଭାଗ୍ୟ ଖୋଲିଯିବ
ହଁ ଠାକୁରଙ୍କ ଦୟାରୁ ସେ କଷ୍ଟ ଟା ଟିକେ ଯଦି ବୁଝି ଦଅନ୍ତି ବି
ହୁଁ ହଉ, ଚାଲୁ କେତେ ଦିନ ଏ ତ, ଏ ବର୍ଷ ଚାଲିଚି ବୋଧେ, ଏଇଟା ଲାଷ୍ଟ ନଁ
ହଁ, ଏଇଟା ବୋଧେ ଆଉ, ଆପରେ ଆଉ ଗୋଟେ ସେମିଷ୍ଟଟାର ଦେଲେ ସରିବ ବୋଧେ
ଦିଟା ଦେଇଦେଇଚି, ଆଉ ଦିଟା ବଧେ, ଆଉ ଗୋଟେ, ଏଇଟା ଗୋଟେ, ଆଉ ଗୋଟେ ଆଉ
ହୁଁ ଦିଟା ଦେଇଚି ନା, ଗୋଟେ ମ, ଗୋଟେ ଦେଇଚି ବୋଧେ ଏଇଟା ଯିବ ଦି ଦିଥର ଦିଇଟା।
ହାଇଁବେ, ବାହାଘର ପୂର୍ବରୁ ବଧେ ଗୋଟେ ଦେଇଥିଲା, ବାହାଘର ପରେ ବୋଧେ ଗୋଟେ ଦେଇଚି।
ନାଇଁ, ନାଇଁ, ନାଇଁ ସେ ବାହାଘର ପରେ ହିଁ କଲା ନାଁ, ଗୋଟେ ଦେଇଚି ଗୋଟେ ଦେଇଚି। ହଁ ଗୋଟେ ଦେଇଚି, ଏଇଗଟ ଏଇ ଏଇଥର ଯିବ ସେକେଣ୍ଡ ଥର।
ହଁ - ତାହେଲେ ଆହୁରି ଦିଟା।
କି ତିନିଥର କେଜାଣି।
ମତେ ତ ଲାଗୁଚି, ଦିଥର ଦେଲେ ଲଖେ।
ହଁ ମତେ ବି ସେୟା ଲାଗୁଚି।
ଉଁ--ହୁ
ହଁ ନାଇଁ, ନାଇଁ ଦିଥର ସରିଛି ବୋଧେ, ଦିଥର ଏଟା ତିନି ଥର ହବ ବୋଧେ। ତିନିଥର ହେଲେ, ଆଉ ଗୋଟେଥର ଗଲେ, ଚାର ଥର ଗଲେ ହେଇଯିବ ସରିଯିବ ଆଉ।
ହୁଁ ତା ସେ ଉପରେ କଣ, ଭଲ ଜିନିଷ କଣ ମିଳିବ ଡ୍ରେସ୍ ଫେସ୍ କିଛି।
କଉ ପଟେ।
ଆନ୍ଦ୍ର।
କେ ଆଣିଲି ପାନ୍ଦ କହୁଥିଲା ଖାଲି ଗଜରା ଫଜରା ଝିଅ ପିଲାଙ୍କର।
ହଁ ହଁ ସିଏ ମତେ କହୁଥିଲା ଖାଲି କହିଲା ଗଜରା ମୁଁ କହିଲି ଗଜରା ଆଣିଲ ସିଏଟ ଗନ୍ଧେଇ ଯାଇଥିବ।
ହଁ ପ୍ଲାଷ୍ଟିକ ହେଇଥିଲେ ହଁ ଚଳିଥାନ୍ତା।
ହୁଁ ଗଜରା ହେଟି ଧରିକି ଆସିବ। କଣ ହେଲା ଲୋ ତଥାବି ଭଲ ଜିନିଷ କଣ ନେବି ପ୍ୟାଣ୍ଟ ସାର୍ଟ। ଖାଇବା ଖାଇବା ତ ଆଣିଲେ ରହିବନି।
ହୁଁ ଡ୍ରେସେ ଶସ୍ତା ହେଇଥିଲେ ଭଲ ଆଣିବ।
ହୁଁ।
କଣ କହିଲ?
ପନୀର ଛତୁ ହେଲା ଖାଉଛ ନା ନାହିଁ?
କିଏ ମୁଁ? ହଁ ଆଉ ମୁଁ ପନିରି ଖାଉନି ଛତୁ ଖାଉଛି।
ପନିରି ଖାଉନୁ ନାକି କ୍ଷୀର ଦହି?
କଣ କହିଲ?
କହିଲି କ୍ଷୀର ଦହି?
ନା କ୍ଷୀର ଦହି କିଛି ନାହିଁ।
ସଳା ଆଇଁଷ ଛାଡି ଦେଇଛୁ କ୍ଷୀର ଦହି ଖାଉନୁ ତୋର ହେଲେ ହେଲ ତାପରେ ହେଲଥ କୁଆଡେ଼ ବାହାରିବ କିରେ ହେଲେ ତୋର।
ହଁ ହଁ।
ହୁଁ। ଏମିତିଥିଲେ ଦେହଖରାବ ହେବ ନା ଖାଇବୁ ଯାହେଲେ ନା। ଛେନା ଫେନା ଖାଇବ ତୁ ଏଇଟା ଛାଡ଼ିଦଉଛୁ ସେଇଟା ଖାଇକୁ ପଡିବ।
ହଁ ଯେ ମତେ ତ ଭଲ ଭ ବାନ୍ତି ହେଇଯାଉଛି।
ପ୍ରୋଟିନ୍ କୁଆଡୁ ଆସିବ।
ହଁ ହଁ।
ହ। ଏମିତି ଦେହ ମୋଟା ସୋଟା ହେବନୀ ଏମିତି ହେଇକି ରହିଥିବ ଲେକ୍ଚର ହେଲେ ବି କେହି କହିବନି ଲେକ୍ଚର୍ ଟେ ବୋଲି।
ଏଇ ଭାଇ ଯାଇଥିଲି ଶୁଣୁନୁ ପିଣ୍ଟୁ ଭାଇ ଏଇ ବଲା ବଲାଙ୍ଗୀର ଗୋଟେ ମେଡିକାଲ କୁ ଯାଇଥିଲି ଆଉ।
ହୁଁ।
ମୁଁ ତାକୁ ପଚାରିଲି ମୁଁ କହିଲି ତାକୁ କହିଲି କି ଆଉ। ସାର୍ ଟିକେ ହେଲଥ ହବା ପାଇଁ କଣ ଗୋଟେ ଭଲ ଭିଟାମିନଟେ ଲେଖନ୍ତୁ ମୁଁ ସେଇଟା ବାହାରୁ ଆଣିବି।
ହୁଁ
କହୁଛି ପୁଅ ମତେ ଟିକେ ଦେଖେ ମୁଁ କହିଲି କଣ କିରେ ମତେ କହିଲାଣି ଦେଖେ ବୋଲି ତୁ ସେ କହୁଛି ମାନେ ଦେଖିବା ବେଳକୁ ମାନେ ସେ ପୁରା ହାତୀ ପୁରା। ମାନେ ତାଙ୍କ ଚେୟାର ବି ଜାଗା ହଉନି। କହୁଛି ଦେଖିଲୁ ମୋ ଅବସ୍ଥା ତୁ ଆହୁରି ବି କହୁଛୁ ମୋଟା ହେବା ପାଇଁ। ତୁ ତ କେତେ କିଲୋ ଅଛୁ ମୁ କଲି ବାଉନ କିଲ। କହିଲା ଠିକ ଅଛି ତାହେଲେ ବାଉନୁକିଲ ଅଛୁ ଠିକ ଅଛି କିଛି କଥା ନାଇଁ। ଆଉ ଦେଖିଲୁ ମତେ ମୁଁ କେମତି ଝଡିବା ପାଇଁ ମୁଁ ଡାକ୍ତର ହେଇକି ମୁଁ କେମିତି ଝଡିବା ପାଇଁ ଏତା ହଉଛି। ତୁ କହୁଛୁ ମୋଟା ହେବା ପାଇଁ ଯାହା ବାହାରେ ଲାଗି ମାନେ କଣ କଣ ପନିପରିବା ଖାଇବୁ କଣ କଣ ଫଳମୂଳ ଖାଇବୁ ଏଗୁଡାକ ସବୁ ଏତା କରେ। ଯା ଦେଖିବୁ ମତେ ଏମିତି ଲାଜ ଲାଗିଲା ପଳେଇଆଲି ଏ ତାରେ ତା ପୂର୍ବରୁ ପିଜି ଯେତେବେଳେ କରିନ ଏ ହଁ ପିଜି ଯେତେବେଳେ ଫାଷ୍ଟ ସେମିଷ୍ଟାର ଦେଇଦେଇକି ଗାଁକୁ ଆସି ଥିଲୁ ଗଣେଶ ପୂଜା ଟାଇମରେ ନା କଉ ଟାଇମକୁ। ମହିପୁରରୁ ମେଡିକାଲକୁ ଯାଇଥିଲୁ ଏମତି କଣ ଗୋଟେ ହଉଥିଲା ଆଉ ମୁଁ ମୁଁ ଏକୁଟିଆ ଯାଇଥିଲି। ତାକୁ କହିଲି ଜେ ସେ କହିଲା କଣ କରୁଛ ମୁଁ କହିଲିକି ଏବେ ମୋର ପିଜି କଣ୍ଟିନ୍ୟୁ ଚାଲିଚି କଇଲା ତମେ ପିଜି ସ୍ଟୁଡେଣ୍ଟ? ମୁଁ ଭାବୁଥିଲି ତମେ ଅଷ୍ଟମ ନବମ ପଢୁଥବ ଭାଇ ଆଉ ଗୋଟେ ବୁଢୀଟେ ଥାଇକି ହସୁଛି।
କହିଲି ଏକେରେ ହାଇଟ କମ ତାପରେ ଟିକେ ମୋଟା ହେଇଯାନ୍ତୁ ବୋଲି ଜଣା ପଡନ୍ତା ଦୀପୁନାହାଇ କେନ୍ତି ତାର ହାଇଟ୍ କମ୍। ତାର ହେଲ୍ଥ ଅଛି ତ ସି ଜଣା ପଡୁଛି ଗୋଟେ। ଜେ ତା ଭଳିଆ ଏତେ ବି ହେଲଥ ଦରକାର ନାହିଁ ତା ବେକକୁ କାନ୍ଧ ନାଗି ଗଲାଣି।
ହଁ ସେ କେତେ ମୁଟା ପୁରା ନାଁ?
ହୁଁ ମୁଟା ହେଇଗଲାଣି ପୁରା।
ଏକ୍ସେସ୍ ପୁରା ମୋଟା।
ଏଁ ଏବେ ଆସିଥିଲା ତ ଗାଁକୁ ଆଉ। ହଁ ହଉ ରଖୁଛି ହେଲା।
ହଁ ହଁ ରଖ।